ହାଲୋ।
ଜୟ ଜଗନ୍ନାଥ ଭାଇ।
ଆଜ୍ଞା ଭାଇ, ଜୟ ଜଗନ୍ନାଥ କୁହନ୍ତୁ ଭାଇ।
ଆଚ୍ଛା ଭାଇ ଆପଣଙ୍କୁ ଜଗନ୍ନାଥଙ୍କ ବିଷୟରେ ଜାଣିବାକୁ କିଛି ଜାଣିଛନ୍ତି କି?
ଜଗନ୍ନାଥଙ୍କ ବିଷୟରେ ଜାଣିଆ ପାଇଁ ସାର୍ ବହୁତ ମୋର ଆଶା ଅଛି ଜାଣିଆ ପାଇଁ, ଆପଣ କିଛି ଜଣେଇବେ କି?
ଆଜ୍ଞା ମୁଁ ଆପଣଙ୍କୁ ଆଶାକୁ ପୂରଣ କରୁଛି ଆପଣ ଜଗନ୍ନାଥଙ୍କ ବିଷୟରେ କିଛିଟା ଯେତିକି ଜାଣିଛି ସେତିିକି କହୁଚି।
ହଁ କୁହନ୍ତୁ ଜଲଦି ନା କହିବେ ହଁ।
ଏତେ ତରବର ହୁଅନ୍ତୁନି ଆଜ୍ଞା ମୁଁ କହୁଛି ଜଗନ୍ନାଥ ବିଷ
ଆଜ୍ଞା। ଆଜ୍ଞା ଟିକେ ମେଘ ଆଇଲାଣି ତ ଆଜ୍ଞା ଟିକେ ମେଘ ଆସିଲାଣି ତ ସେଥିପାଇଁ ହଁ ଜଗଥର ନାଥ ଜଗନ୍ନାଥ।
ସେ ଜଗନ୍ନାଥ କଁ କରନ୍ତି ସେ ଜଗତକୁୁ ପୁରା ସମ୍ଭାଳି ରଖିଛନ୍ତି। ସେ ଜଗ ଆମ ଜଗତର ପୁରା ଆମ ଯୋଉ ପୃଥିବୀର ଆମ ଦେଶ, ଆମ ଓଡ଼ିଶା ସବୁ ସବୁଥର ଆମର ସମ
ହୁଁ।
ଆମର ପୁରୀରେ ପୁରୀ ମନ୍ଦିର, ପୁରୀ ମନ୍ଦିର ସେ ଅବସ୍ଥିତ, ସେ ରହୁଛନ୍ତି ସେଠି ଆଉ ସେ ପ୍ରସିଦ୍ଧ ପୁରା ସେ ଆମର ଚା ଧାମ ଭିତୁରୁ ଚାରି ଧାମ, ଚାରି ଧାମ ଭିତୁରୁ ପୁରୀ ଜଗନ୍ନାଥ ଧାମ ମଧ୍ୟ ଅନ୍ୟତମ, ଜଗନ୍ନାଥ ମନ୍ଦିର ଧାମ ମଧ୍ୟ କୁହାଯାଏ, ପୁରୀ ଜଗନ୍ନାଥ ଧାମ ବି ଅନ୍ୟତମ ତା ଭିତରୁ। ପୁରୀ ଜଗନ୍ନାଥ ଧାମ ଅନ୍ୟତମ।
ହଁ ଆଜ୍ଞା।
ତାପରେ ଜଗନ୍ନାଥ ତଳେ ମୁଁ ଜଗନ୍ନାଥ ବିଷୟରେ ଛୋଟ କଥା କହୁଚି ଜଗନ୍ନାଥ ଯେତେବେଳେ ତାଙ୍କର ମନ୍ଦିରରେ ଶୋଭା ପାଇଲେ ବା ବସିଲେ। ଆ ସିଏ ପ୍ରଥମେ ପ୍ରଥମେ ଶୋଇ ପାରୁନଥିଲେ ରାତିରେ, କାରଣ ସମୁଦ୍ର ଦେବତା ଜଗନ୍ନାଥ ମନ୍ଦିର ପା ସମୁଦ୍ର। ସମୁଦ୍ର ଅଛି ତ ସମୁଦ୍ର ତ ତାଣ କରନ୍ତି ଆସିକି ସବୁଦିନି। ସକାଳେ ଏବଂ ରାତିରେ ଜଗନ୍ନାଥ। ତାଙ୍କ ପାଦ ଛୁଇଁବେ ମାନେ ମନ୍ଦିର ଭିତରକୁ ମାଡି ଆସନ୍ତି ତ ଯାହା ଫଳରେ କି ଜଗନ୍ନାଥ ଅସନ୍ତୁଷ୍ଟ ହୁଅନ୍ତି ମୁଁ କହିଲି ଭାଇ ଜଗନ୍ନାଥ ପ୍ରଥମ ମନ୍ଦିର ଭିତରେ ଯେତେବେଳେ ଜଗନ୍ନାଥ ଥ ଅ ଶୁଅନ୍ତି ତ ଶୋଇପାରନ୍ତିନି। ଅସନ୍ତୁଷ୍ଟ ହୁଅନ୍ତି କାରଣ ସମୁଦ୍ର ଦେବତା ବସିଯାଆନ୍ତି ଭିତରକୁ ତ ଯେହେତୁ କିନ୍ତୁ ସିଏ ଇ ପାରନ୍ତିନି ତ କଣ କଲେ ନା ସେ ହନୁମାନ ଦେ ହନୁମାନଙ୍କୁ ଜଗେଇଲେ ଯୋଉ ଇଏ ଭାବରେ ଜଗେଇଲେ। ପ୍ରକୂଳରେ ଏଠୁ ଯେମିତି ସମୁଦ୍ର ଆସିପାରିବନି ଲୋକ ଛୁଇଁବା ପାଇଁ ତା ଲହରି ଆସିପାରିବନି ତ ହନୁମାନ ଯଗେଇଲେ।
ହଁ।
ତାପରେ ଯେତେବେଳେ ହନୁମାନ ଜଗିଲେ ତ ସେ ଟାଇମ ରେ
ହଁ।
ଟାଇମରେ ହନୁମାନ ଯେତେବେଳେ ରାମଙ୍କର ମାନେ ଏଇଟା ଆସିବ ରାମଙ୍କ ଅ ଭଜନ ବାଜିବ ସେତେବେଳେ ସେ ହନୁମାନ କଣ କରନ୍ତି ନା ପଳାନ୍ତି ଛାଡିକି ଜଗନ୍ତିନି ଆଉ ରାମଙ୍କ ତ ସିଏ ବଡ ଭକ୍ତ ସେ ତ ସେଇଟା ଏମିତି ସନ୍ତୁଳ
ଆଜ୍ଞା।
ହନୁମାନ ବି ଅସନ୍ତୁଷ୍ଟ ଚ ହେଲେ ହନୁମାନ କହିଲେ ବୁଝେଇକି ହନୁମାନଙ୍କ ଯାହା ହଉ ଯେତେ ହଉ ବ ଜଗନ୍ନାଥ ଶୋଇ ପାରୁନାହାନ୍ତି। ମୁଁ ତାଙ୍କ ପାଇଁ ମୁଁ ତାଙ୍କ ବାପାଙ୍କୁ ଡାକିଲେ ମାନେ ପବନ ଦେବତାଙ୍କୁ କହିଲେ କି ହେ ବାପା ତମେ ଏତେ ଜୋରରେ ପର୍ସିବ ଯେ ଯେମିତି ସମୁଦ୍ରର ମାନେ ସରଟା କି ତା ଶବ୍ଦଟା ଶବନ ତମ ପାଖକୁ ନଯାଏ ତ ସେଠି ପବନ ଟା ବହୁତ ଜୋରେ ହୁଏ ସେଇଥିପାଇଁ ସମୁଦ୍ରର ଲହରୀର ଶବ୍ଦ ଟା ଜଗନ୍ନାଥଙ୍କ ପାଖକୁ ଯାଏନି ତ ଜଗନ୍ନାଥ
ଟିକେ ରହିବେ କି ଭାଇ ମୁଁ ଦାନ୍ତଟା ଘସିଦେବ ଦାନ୍ତର ଘସିନି ମ।
ଖାଇ ଖାଇ ପିଇ ଘରେ ର କୁଆଡେ ବାହାରନି ଆପଣଙ୍କ ଆଡେ
ନା ଭାଇ ମେଘ। ନାଇଁ ମେଘ ହଉଛି।
ଆପଣ ମାନେ କଉଠି ହାଲୋ ଭାଇ କୋଉଠି ବସିଛନ୍ତି ଏଇନା?
ଏ ଭାଇ ଘରେ ବସିଛି ଆଉ କୁଆଡେ ବସିବ ଘରେ ହଁ।
ହଁ ଖାଆନ୍ତୁ ପିଅନ୍ତୁ ସୁସ୍ଥ ରହୁ ଆଉ ଜଗନ୍ନାଥଙ୍କ ବିଷୟରେ
ଭାଇ ପଖାଳ ଆପଣ ଭାଇ ଆପଣ ପଖାଳ ପଖାଳ ଖାଆନ୍ତି ଭାଇ ଆପଣ ପଖାଳ ଖାଆନ୍ତି ଭାଇ ପଖାଳ ପଖାଳ ର ଗୋଟେ ବେନିଫିଟ ମୁଁ କହିବି କି?
ନା ଭାଇ ପଖାଳ ମୁଁ ବହୁତ ବେନିଫିଟ ଜାଣିଛି ଆପଣ କିଛି ଆପଣ କିଛି କୁହନ୍ତୁନି ଜାଣିଛି।
ହଁ। ଆ ପେଟା ତମ
ଆପଣ ମୁଁ କହୁଛି ହଁ ପଖାଳ ଖାଇଲେ। ଆଉ ଆପଣଙ୍କୁ ମୁଁ କହୁଛି ଯେତେବେଳେ ଜଗନ୍ନାଥ ପୁରୀ ବିଷୟରେ ମନ୍ଦିର ବିଷୟରେ ଶିଖଉଛି ମନ୍ଦିରରେ ଚାରିଟା ଦ୍ଵାର ଅଛି ଜଗନ୍ନାଥ ମନ୍ଦିର ପୁରୀରେ। ଚାରଟା ଦ୍ୱାର ମଧ୍ୟରୁ ସିଂହ ଦ୍ୱାର ହର୍ସ୍ଥି ଦ୍ଵାର ପ ବକ ଧର ସବୁ ଅନ୍ୟତମ ହେଲା ସିଂହ ଦ୍ୱାର। ସିଂହ ଦ୍ୱାରରେ ପ୍ରବେଶ ଦ୍ଵାର ସେଟା ତ ସେଇ ସିଂହଦାର ଗଲା ବେଳକୁ ଗୋଟେ କଳାକଲରର ଅରୁଣ ସ୍ତମ୍ବ ଥିବ ଅରୁଣ ସ୍ତମ୍ବକୁ ଛୁଇଁ
ଆଛି ବାସି।
ଅରୁଣ ସ୍ତମ୍ବ ଛୁଇଁ କରି ଆପଣ ଅ ତୁ ଯାଇପାରିବେ ଅରୁଣ ସ୍ତମ୍ବ ଛୁଇ
ଆଜ୍ଞା।
ଆଜ୍ଞା ଅରୁଣ ସ୍ତମ୍ଭ ଛୁଇଁକି ଆପଣ ଯାଇପାରିବେ ଅରୁଣ ସ୍ତମ୍ବ ଛା ଟ୍ରେନ ଯାଉଚି ନା ଭାଇ ସେଟା ଶୁଭୁନି।
ଆ ହାଲୋ।
କେ ଏଇ ଆପଣ ହଁ।
ହୁଁ।
ଜଗନ୍ନାଥ ଫାଷ୍ଟ ଜଉ ବାଇଶି ପାହାଚ ଚଢ଼ିଲା ବେଳେ ଅ ଜ ଦେଖିବେ ତି ତୃତୀୟ ନମ୍ବର ପାହାଚରେ ଆମର ଅଛି ଯମ ପାହାଚ ଗୋଟେ ଅଛି ଯମ କର ମୁଁ ଯେତିକି ଜାଣିଚି କହୁଚି ଅ ତତ୍ ଜଣାତରେ ଭୁଲ ହେଇପାରେ। କିନ୍ତୁ ଶୁଣି ରଖନ୍ତୁ ଅ ଅରୁଣାସ୍ତମ୍ବ ହେ ଯୋଉ ଇଏ ଯ ଆମର ଯମ ପାହାଚ ଗୋଟେ ଅଛି ସେ ପାହାଚକୁ ଆପଣ ମ ଗଲା ବେଳେ ମାଡିକି ଯିବେ କିନ୍ତୁ ଆସିଲା ବେଳେ ମାଡ଼ିବେ ନାହିଁ।
ଭାଇ ମୁଁ ଦାନ୍ତ ଟା ଟିକେ ଘଷି ଦିଏ ମ।
ହଁ ଦାନ୍ତ ଘସନ୍ତୁ ଭାଇ ସକାଳୁ ଦାନ୍ତ ଘସିନାହାନ୍ତି କେମିତି ଏ ପର୍ଯ୍ୟନ୍ତ ଆପଣା ଦାନ୍ତ
ଆପଣ ଟିକେ ଆପଣ ଟିକେ ଲାଇନରେ ଥିବେ ମୁଁ ଟିକେ ଦା ଦାନ୍ତ ଟା ଟିକେ ଘସିଦେବି। ତ ଆପଣ ଟିକେ ଲାଇନ ଟିକେ ରୁହନ୍ତୁ ମୁଁ ଦାନ୍ତ ଟା
ହ ହସନ୍ତ ଆାତ ହସନ୍ତ ମୁଁ ଆପଣଙ୍କୁ କହୁଛି କଥା ବିି ଶୁଣନ୍ତୁ ଟିକେ। ଯେତେବେଳେ ଚ ଆମର ଶ୍ରୀକୃଷ୍ଣ ଯେତଳେ ଥିଲେ ଏଠି ଗୋପପୁରରେ ରାଧା ମାନଙ୍କୁ ସହିତ ସେ ଲୀଳା କରିୁଥିଲେ ସେତେବେଳେ ସେ ଶ୍ରୀକୃଷ୍ଣ ସେ ଜନ୍ମରେ ରାଧା ମାନଙ୍କ ସହ ଲୀଳା କରୁଥିଲେ। ଗାଧଲା ରାଧା ଗାଧେଇଲା ବେଳେ କି ଗୋପି ଗାଧେଇଲା ବେଳେ ଶ୍ରୀକୃଷ୍ଣ ଦେଖୁଥିଲେ ଏ ଜନ୍ମରେ କିନ୍ତୁ ଜଗନ୍ନାଥ ହେଲାବେଳେ ସ୍ନାନ ପୂର୍ଣ୍ଣିମାରେ ସମସ୍ତ ବିଶ୍ୱ ତାଙ୍କୁ ଦେଖୁଛି। ବୁଝିପାରୁଛନ୍ତି।
ହଁ।
ଆମର ଏପଟରେ ଗୋଟେ ଯୋଉ ବିଲ ପାଣିରେ ଗୋଟେ ଧଣ୍ଡ ସାପଟା ଭାସିକି ଯାଉ
ଧଣ୍ଡ ସାପ ଆ ଙ୍କ ଭାଇ ଭାସା ଭାଇ ଭାସା କହିଲେ କି ସାପ
ଦଣ୍ଡ ସାପ ଦଣ୍ଡ ସାପ।
ହଁ ହଁ ଭାଇ ଓଲଟା ଶୁଭିଲା ତ ସରି ଭାଇ।
ବଡ ଧଣ୍ଡ ସାପ।
ଉଁ।
ମି
ଆଜ
ଆଉ ଭାଇ ଆ ଆପଣ ଥରେ ଦେଖିବେ ଜଗନ୍ନାଥଙ୍କ ମନ୍ଦିରରେ ତାଙ୍କ ପତକା ଟା ଓଲଟା ମାନେ ଯାଉଥାଏ ତାଙ୍କ ପତକାଟା ପବନର ଅ ଉଲଟା ଦିଗରେ ସିଏ ଗତି କରୁଥାଏ ତାଙ୍କ ପତକା ଟା। ଆଉ କଣ କହିଲେ ସେଠି ଆପଣ ତ ଦେଖିବେ ତାଙ୍କର ଯୋଉ ଜଗନ୍ନାଥଙ୍କ ପାଇଁ ଯେତେବେଳେ ଅବଢା ହୁଏ ରା କୋଉଠି ରନ୍ଧା ହୁଏ ତ ସବୁ ଥାକ ହେଇକି ଥାକ ବାଇଶି ଟା ସବୁ ଥାଏ ଯୋଉ ମାଟି ହାଣ୍ଡି ଥାଏ ରୋଷେଇ ପାଇଁ ସେ ହା ସେଥିରେ ରୋଷେଇ ହୁଏ ତ ପ୍ରଥମେ ସଭା ପ୍ରଥମେ ତଳ ତଳ ଆପଣ ଶୁଭୁନି ଭାଇ
ତଳ ଭାଇ ତଳ କହୁଚ
ଆଜ୍ଞା ସେ ମୁଁ ନାଇଁ ମୁଁ କହୁଚି ଆପଣ ନେଟ ଶୁବୁନଥିବ ବ ତଳ ହାଣ୍ଡି ଯୋଉ ହାଣ୍ଡିରେ ପ୍ରଥମେ ସେଇ ତଳ ହାଣ୍ଡି ନ ହେଇକି ଉପର ହାଣ୍ଡି ଟା ପ୍ର ପ୍ରଥମେ ରୋଷେଇ ମାନେ ହେଇଯାଏ ଓପର ହାଣ୍ଡିଟା ରନ୍ଧା ହେଇଯାଏ। ଉପର ଆଡୁ ତଳ ଆଡୁ ସବୁ
ହୁଁ। ସେଟା କଣ ହଁ।
ତ ମୁଁ ଏଇଆ କହିଲି କି ଆପଣଙ୍କୁ ଅ ଜଗନ୍ନାଥଙ୍କ ବିଷୟରେ ବୋହୁତ କିଛି ଜାଣିଲେ ଆପଣଙ୍କ ସହ କଥା ହେ ମତେ ଆପଣ ଜାଣିଚନ୍ତି ମତେ ସେଏ କହୁନାହାନ୍ତି ଆପଣଙ୍କ ଗାଁ ବିଷୟରେ
ହଁ।
ଆଉ ହ୍ୟାଲୋ।
ହଁ ଭାଇ କହୁନାହାନ୍ତି କି
ସେଠୁ ଆପଣ ଜାଣିଲେ ତ ସବୁ ଜଗନ୍ନାଥଙ୍କ ବିଷୟରେ ଆପଣଙ୍କୁ କହିଲି ସବୁ ଜଗନ୍ନାଥଙ୍କ ବିଷୟରେ। କପିଳାସଙ୍କ ବିଷୟରେ କହିବାକୁ ଗଲେ କପିଳାସରେ ଆମର ହର ଘର ମହାଦେବ ଆମର କପିଳେଶ୍ଵର ଅଛନ୍ତି ତାଙ୍କୁ ଚଢିବାକୁ ଗଲେ
ଏ ଭାଇ କପିଳେଶ୍ଵର ମହାଦେବ
ଅଛନ୍ତି ଶିବ ଅଛନ୍ତି ସେଠି ଅବ ଶିବ ପୂଜା ପାଉଛନ୍ତି ସେଠି ଗଲେ ଆପଣଙ୍କୁ ତେରଶହ ବାଉନ ପାଞ୍ଚ ଚଢ଼େଇି ଯିବାକୁ ପଡିବ। ଆଉ ବାର ବାଙ୍କ ଚଢିକି ଯିବାକୁ ପଡ ଦେଇକି ଯିବାକୁ ପଡିବ ଉପରେ ଜ ଯୋଉ ଗଲା ବେଳୁକୁ କପିଳାସ ଭିତରେ ଆପଣ ଶିବ ମନ୍ଦିରରେ ଦେଖିବେ। ଆ ଶିବଲିଙ୍ଗ ପ୍ରଥମେ ଆମର ଯୋଉ ଷଣ୍ଢଙ୍କର ଏକ ଯୋଉ ଅବସ୍ଥିତ ମୂର୍ତ୍ତି ଅବସ୍ଥିତ ତାପରେ ଭିତରୁ ଯିବେ ଶିବଲିଙ୍ଗ ପାଇବେ। ପୂଜା ପାଉଥିବାର ଆଉ ସେଠି ଭାଇ ଯେତେବେଳେ ଆପଣ ଯିବେ ବିି ଆପଣ ତେରଣ ଚଢିବେ ସ ତର୍କ ଚାଷ ଚଢ଼ିବେକାରଣ ବର୍ଷା ହୋଉଚି। ବର୍ଷା ଯେହେତୁ ହୋଉଚି ତ ଶିଉଳି ପୁର ବୋହୁତ ସମ୍ଭାବନା ଥାଏ। ଓ ଭାଇ ଆପଣଙ୍କ ସହ କ ଥାଇକି ମତେ ସବୁ ଆପଣ ଆପଣଙ୍କୁ ସବୁ ଜଣାଇକି ମୋତେ ବୋହୁତ ଭଲ ଲାଗିଲା ଖୁସି ଲିଲ ଧନ୍ୟବାଦ।